ହ୍ୟାଲୋ
ହ୍ୟାଲୋ
ଆଉ କଣ କରୁଛ
କଣ ଖବର ସେଇ ନିୀତିଦିନିଆ କାର୍ଯ୍ୟ ନିୀତିଦିନିଆ ସଂସାରିକ ଫଷରା ହଉଛି ରୋଷେଇ ବାସ ଚାଲିଛି ନାଇଁ ଖାନା ପନା ସନିବ ନାଇଁ ଚାଲିଛି ରୋଷେଇ ଚାଲିଛି
ଆଉ ଆଜି ରୋଷେଇରେ କଣ
ଆଜି ଭାତ ଡାଲମା ଆଉ ହଉଛି ଆଳୁ ଚକଟା ହିଁ ହବ କାଲି ଟିକେ ଅଧିକା ହେଇଯାଇଥିଲା ଅଣ୍ଡା ତରକାରୀ ହେଇଯାଇଥିଲା ତ ଆଜି ଆଉ କିଛି ଅଧିକା ନେଲେ ସମ୍ଭାଳିବନି ପେଟ ସମ୍ଭାଳିବନି ତ ଆଜି ଟିକେ ହାଲକା ଭୋନ ହିଁ ଖିଆ ହବ
ସୂକ୍ଷ୍ମ ଖାଦ୍ୟ ଟିକେ ଦରକାର ଆଜି
ହଁ
ରାତିରେ ଟିକେ ହାଲକା ଖାଇବା କଥା
ହଁ ହଁ ଦେହକୁ ଭଲ ଆଉ କକରେ ଟିକେ ହାଲକା ଖାଇଦବ ଆଉ
ହୁଁ ଆଉ ଆଜିର ପାଣିପାଗ ବର୍ଷା ଫର୍ଷା ହେଇଛି ନା ନାଇଁ ତମ ପଟେ?
ହଁ ଆଜି ଅଳ୍ ଅଳ୍ପ ହେଇଛି ବୋଧେ ବର୍ଷା ଆଉ ବାକି ମେଘୁଆ ପାଗ ତ ସେମିତି ହିଁ ରହିଛି।
ହୁଁ ଆମ ଏପଟେ ତ ଆଜି ପୁରା ଗୁଳୁଗୁଳି ପୁରା।
ଆଚ୍ଛା ଆଚ୍ଛା। ହଁ ପାଗ ତ ସେମିତି ହେଇଛି, ଆଉ ଗୁଳୁଗୁଳି ହଉଥିବ ଆଉ
ହୁଁ।
ହୁଁ।
ତମ ଏରିଆରେ ତାହେଲେ ମେଘ ପାଗ ହେଇକି, ଟିକେ ଟିକେ ଥଣ୍ଡା ହେଇଗଲାଣି।
ହଁ ଟିକେ ଟିକେ ଥଣ୍ଡା ହଉଛି ବେଶୀ ନୁହଁ ଟିକେ ଟିକେ ହଉଛି ଆଉ। ଆଉ ଖିଆପିଆ ହେଲାଣି।
ନା ଖିଆ ପିଆ ହେଇନି ହବ ଆମର ବି ତ ଟିକେ ସେଇ ବିଳମ୍ବରେ ଖାଇବା ପିଇବା ହଉଚି ସେଥିପାଇଁ ଆଉ ରାତିରେ ମାନେ ଜଲଦି ଖାଇବା କଥା, କଣ କରିବା?
ଠିକ ଜଲଦି ଟିକେ ଖାଇଦେଲେ, ଜଲଦି ଖାଇଲେ ନିଦ ଭଲସେ ବି ହବ, କିନ୍ତୁ
ହୁଁ ଆଠଟା ଭିତରେ ଖାଇବା କଥା ଯେ କଣ କରିବା ସେଇ ଆଠଟା ଭିତରେ ଆଉ ସେଇ ପିଲାବେଳୁ ହାଇଁ ଖାଉଥିଲ ବୋଧେ ଘରେ ଥିଲାବେଳେ ସେଇ ସାତଟା ଆଠ ଠାରୁ ଆଉ ଯେବେଠୁ ଯାହା ଖାଇଲେ।
ରି ଭିତରେ ଖାଇ ଦଉଥିଲେ କିନ୍ତୁ ଆଉ
ଖାଇ ସେଇ ସବୁ କାମ ସରି ଯାଉଥିଲା ଏବେ ତ ସେଇ ଦଶଟା ଏଗାରଟା ଶୋଇଲା ବେଳେ ଘଣ୍ଟେ ଦିଟା
ସମୟରେ ଆଉ କିଛି ବାଡ ବତ୍ତା ନାହିଁ, କେବେ କେତେଟା ହେଇଯାଉଛି କିଛି ଜଣା ପଡୁନାହିଁ।
ହଁ ଜଣା ପଡୁନି ପରା।
ହୁଁ।
ଚାଲିଛି ଯେମିତି ଚାଲିବା କଥା ଆଉ କଣ କରିବା ଏଇଟା ଗୋଟେ ପ୍ରକାର ହେଇଗଲାଣି ଆଉ ଏବେ ଘରକୁ ଗଲେ ବି ମାନେ ଗୋଟେ ଜଲ୍ଦି ଖାଇବାକୁ ହେଲେ ଗୋଟେ ମାନେ କଣ ଗୋଟେ ମାନେ ହେଲା ଭଳିଆ ଲାଗୁଛି ଯଦି ଘରେ କହିବେ ଚାଲ ଖାଇଦବା ସାତଟା ଅଧେ ଆଠଟାରୁ।
ବାସ୍ ବାସ୍ ଦେହ ସୁହା ହେଇଗଲାଣି। ନା ଲେଟ୍ ବିଳମ୍ବରେ ଖାଇବାଟା ଦେହସୁହା ହେଇଗଲାଣି ସେଥିପାଇଁ ଘରେ ଟିକେ ଅଜବ ଅଜବ ଲାଗୁଥିବ।
ଆଉ ଚାଲିଛି ଆଉ ଯାଇଥିଲେ ଆପଣଙ୍କର ଛାତ୍ରକୁ ପଢେଇବା ପାଇଁ।
ହଁ ହଁ ଯାଇଥିଲି। ସେ ଦଶମ ଶ୍ରେଣୀର ଗୋଟେ ଛାତ୍ର ଆଉ ଅ ରହିଲେ। ଷଷ୍ଠ ଶ୍ରେଣୀର ଦୁଇଟା ଛାତ୍ର।
ଓଡିଆ ମାଧ୍ୟମ ନା ଇଂରାଜୀ ମାଧ୍ୟମ।
ଦି ଦୁଇ ଜଣ ତିନି ଜଣ ଯାକ ଇଂରାଜୀ ମାଧ୍ୟମର ଛାତ୍ର।
ଆଚ୍ଛା ଆଚ୍ଛା।
ପଢା ଚାଲଛି।
ଭଲ ଆଉ ତମର ବି ମାନେ ଜ୍ଞାନ ଆହରଣ ହଉଥିବ।
ହଁ ସେଇ ବାହାନାରେ ସେମାନଙ୍କୁ ପଢ଼େଇବା ମାଧ୍ୟମରେ ମୋର ବି
ହୁଁ ହୁଁ ଅଷ୍ଟମ ନବମ ହୁଁ।
ହଁ ହଁ ବାସ୍ ସେଗୁଡିକ ମନେ ପଡିଗଲା ଭଳିଆ ହଉଛି ଆଉ
ହୁଁ ହୁଁ ସେଟା ବି ଭଲ ଆଉ
ହଁ।
ଭବିଷ୍ୟତରେ ଆପଣ ବି ଗୋଟେ ଶିକ୍ଷ ମାନେ ଶିକ୍ଷକ। ପରୀକ୍ଷା ଯେବେ ଦେବେ କାମରେ ଆସିବ।
ବାସ ବାସ୍ ସେଇୟା ହିଁ ଭାବିକି।
ହୁଁ ହୁଁ ଏଠି ସବୁ ଆଉ ଆଉ କଣ ପଢେଇଲେ ଆଜି ଆପଣଙ୍କର ଛାତ୍ରକୁ।
ଆଜି ଦଶ ଆଜି ଦଶମ ପିଲା ଟାକୁ ପଢଉଥିଲି ମୃତ୍ତିକା ବିଷୟରେ।
ହୁଁ ହୁଁ।
ହୁଁ ମୃତିକା ବିଷୟରେ ପଢୁଥିଲି କାଲି ତ ପଢେଇଥିଲି ଲାଟୋଇଟ ମୃତ୍ତିକା ଆଜି ପଢେଇଲିି ବାକି ଯାହା ଥିଲା ମରୁମୃତ୍ତିକା ଆଉ ତ ପାର୍ବତୀ ମୃତ୍ତିକା ଯାହା ରହିଲା ସିଏ ତାହା ପଢେଇଲି। ତାପରେ ମୃତ୍ତିକା ଖେଳ ମୃତ୍ତିକା ସଂରମକ୍ଷଣ କେମିତି କରିପାରିବା ସେ ସବୁ ପଢେଇଲି ଆଉ।
ତାହେଲେ ମୋର୍ତିକା ଉପରେ ଚାଲିଛି ଏବେ।
ହଁ ଏଇ ମୃତ୍ୟୁ ମୃତ୍ତିକା ଉପରେ ସମ୍ବଳ ସମ୍ବଳ ରରୁ ମୃତିକା ସମ୍ବଳ ମୃତ୍ତିକା ସମ୍ବଳ ର ଚାଲିଛି ଆଉ ପଢାପଢି।
ହୁଁ ହୁଁ କେ ମାନେ କେତେ? କେତେ କେତେ ଘଣ୍ଟା କରୁଛନ୍ତି ପ୍ରାୟ ତିନି ଜଣ ଛାତ୍ରଙ୍କୁ କେତେ ସମୟ ଦଉଛନ୍ତି?
ଯୋଉ ଦଶମ ପିଲା ଟା ରହିଲା ତାକୁ ଘଣ୍ଟାଟେ ଘଣ୍ଟାଟେ ପନ୍ଦର ମିନିଟ ଦେଖିକି ପଢଉଛି। ଆଉ ଯୋଉ ଏଇମାନେ ରହିଲେ ଦିଇଟା ଷଷ୍ଠ ପିଲା ରହିଲେ ସେମାନଙ୍କୁ ଘଣ୍ଟାଟେ ବଢେଇ ଦଉଛି ଆଉ। ଏଇ ଦି ଘଣ୍ଟା ଦି ଘଣ୍ଟ ପନ୍ଦର ମିନିଟ ସେତିକି କଥା।
ସମୁଦାୟ ସମୟ କେତେ? ଦି ଘଣ୍ଟା
ହଁ ପା ଦିଇ ଘଣ୍ଟା ପନ୍ଦର ମିନି୍ଟ ପନ୍ଦର ମିନିଟ୍ ଭିତରେ ଦିଇ ଘଣ୍ଟା ଆ ପନ୍ଦର ମିନିଟ ଭିତରେ ଦି ଘଣ୍ଟା ନହଲେ ଦି ଘଣ୍ଟା ପନ୍ଦର ମିନିଟ।
କଣ ସକ୍ ସକାଳ ସମୟରେ ବି କରୁଛନ୍ତି ନା ଖାଲି ଗୋଟାଏ ଟାଇମ।
ଅ ସକାଳେ ଆଉ ନାହିଁ ସନ୍ଧ୍ୟା ବେଳକୁ ଏମତି ଟିକେ ଯାଇକି କରିବା କଥା। ନିଜର ବି ମନ ଯାହା ରହିଲା ସେ ପଢା ପଢି କରିକି ଟିକେ ବିଚଳିତ ହେଇକି ଥିବ ସିଏ ବି ହାଲକା ହେଇଯିବ ଯାଇକି ସେମାନଙ୍କ ସହିତ ଟିକେ ହସ ଖୁସି କରିକି ଆସିବା କଥା ଏଇ ତ।
ହୁଁ ଆଉ ତ ଖେଳା ଖେଳି କରିହଉନି। ଏଇଟାରେ ହିଁ ଟିକେ ମାନେ ଯାହା ବିରତି ଆଉ।
ଏ ବିରତି ଟିକେ ନେଲା ଭଳିଆ ହଉଛି ଆଉ।
ହୁଁ ହୁଁ।
ଉଁ
ଆଉ କଣ ଆଉ ଆଗକୁ ଅଛି ଏବେ ପରୀକ୍ଷା?
ଏବେ ପରୀକ୍ଷା ତ କାହିଁ କିଛି ଜଣାପଡ଼ିନି କିଛି ଦିନ ଗଲେ ହିଁ ଜଣା ପଡିବ ଯାହା ଲାଗୁଛି। ପରୀକ୍ଷା ନିଯୁକ୍ତି ବାହାରିଲେ ହିଁ ବୋଧେ ଯାହା ପରୀକ୍ଷା ପାଇଁ ପଢ଼ାପଢି କରିବା କଥା କିନ୍ତୁ ପଢାପଢି ତ ଚାଲିଛି।
କଣ ଯେଟି ଆଉ ଏଟି ଆସିବାର ଥିଲା ପରା ତାର ଖବର କଣ ହେଲା?
ହଁ ଯାହା କନିଷ୍ଠ ଶିକ୍ଷକ ଆଉ ସହକାରୀ ଶିକ୍ଷକ ଯାହା ରହିଲା ତାହାର ନିଯୁକ୍ତି ବହୁତ ଶୀଘ୍ର ଆସିଯିବ ବୋଲି କୁହାଯାଉଥିଲା କିନ୍ତୁ କଣ କରିବା ତାହାର ତ ବିଚରାଳୟରେ ତାର ଚାଲିଥିଲା କିଛି ମାମଲା ଚାଲିଥିଲା ତ ଏବେ ପର୍ଯ୍ୟନ୍ତ ତାର କିଛି ବିବରଣୀ ମିଳିନାହିଁ। ଦେଖାଯାଉ କେବେ ବାହାରୁଛି ଯେତେ ଶୀଘ୍ର ବାହାରିଲେ ଭଲ।
ଆର ଆଇ ଏଜ୍ଜାମ ଦେଇଥିଲେ ନା ଦେଇନାହାନ୍ତି?
ନା ନା ମୁଁ ଆଉ ଦେବାକୁ ଯାଇନାହିଁ। ସେ କଥା କଣ କି ଭୁବନେଶ୍ୱର ରେ ପଡ଼ିଗଲା ପରୀକ୍ଷା କେନ୍ଦ୍ରଟା ତ ଯାଇ ଏ ଏଜାମ ପରୀକ୍ଷା ଦେଇ ଆସିବାକୁ ଆଉ ଇଚ୍ଛା ହେଲାନି ତାଛଡା ଭାବିଲି ଗୋଟିଏ ହିଁ ଯାହା ରହିଲା ନିଯୁକ୍ତି ଉପରେ ମୁଁ ମୋ ଧ୍ୟାନ କେନ୍ଦ୍ରିତ କଲେ ଠିକ ରହିବ।
ଖରା ବି ଖରା ବି ଖରା ବି ବହୁତ।
ହଁ ଖରା ବି ବହୁତ ହେଲାଣି ତ ଏସବୁ ହେଇ ଆଉ ଯୋଉ ରାଜସ୍ୱ ନିରୀକ୍ଷକର ପରୀକ୍ଷା ବାହାରିଥିଲା ତାକୁ ଦେଇ ହେଇନି।
ହୁଁ ହୁଁ ଆପଣଙ୍କର ଲାଇନ ରେ ବାହାରିବ। ଗୋଟିଏ ଥରେ କରିବେ ଆଉ।
ଏହା ହିଁ କରିବା କଥା ଶିକ୍ଷକ ପଦବୀ ବର୍ତ୍ତମାନ ଯାହା ବାହାରିବ ତା ଉପରେ ହିଁ ମୁଁ ବର୍ତ୍ତମାନ ମୋର ଆଶା ଭରସା ସବୁ ରଖିଛି ଲକ୍ଷ୍ୟ ରଖିଛି। ଦେଖିବା କଣ ହଉଛି ଆଉ।
ହବ ଆଉ ଆଶା ଆଉ ବିଶ୍ୱାସ ଅଛି ନିଜର ଉପରେ ସବୁ ଅଛି ବୋଲି ତ ହବ ଆଉ।
କି କଥା।
ଏମତି ସବୁ ଆଉ ଆଉ କେତେବେଳେ ଶୋଉଛନ୍ତି ରାତି?
ରାତି ତ ସେଇଆପା ବାଡବତା ଯାହା କହୁଥିଲି ଆଉ ଖାଇବା ଶୋଇବା ଉପରେ ଆଉ କିଛି ବାଡ ବତା ରହୁନି।
ବାଡ ବତା କିଛି ରହୁନି ସମୟ କିଛି ଠିକ ନାହିଁ।
କେତେବେଳେ କେବେ କେମିତି ହେଇଯାଉଛି ଯେତେବେଳେ ନିଦ ଆସିଲା ଯାଇକି ଶୋଇପଡିବା କଥା ସେଇ ତଥାପି ବାରଟା ତ ବାରଟା ପରେ ହିଁ ହଉଛି। କହିବାକୁ ଗଲେ ଆମେ ଆଜି ଶୋଉନୁ କାଲି ଶୋଉଛୁ ବାରଟା ହେଲା ପରେ ହିଁ ତୁଯୁ କହିଲେ ଚଳେ ପ୍ରତିଦିନ। ସେଇଆ ହିଁ ହୁଏ ତ
ଏମିଦି କଥା ତାହେଲେ।
ହଁ।
ଚାଲିଚି ଆଉ।
ହୁଁ ହୁଁ। ଚାଲୁ
ଆଉ ଗ୍ରାମକୁ ଯାଇଥିଲେ?
ନା ଆଉ ଗ୍ରାମକୁ ଯାଇ ହେଇନି ଏଇ ବ୍ୟସ୍ତବହୁଳ ଜୀବନ ଭିତ ଗାଁକୁ ଯାଇ ହେଇନି।
ଯାଇଥାନ୍ତେ ନା ଟିକେ ଯାଇଥାନ୍ତେ ନା ଟିକେ ଗାଁକୁ ଗାଁ ର ଟିକେ ସେଇ ଆମ୍ବ ଟିକେ ଧରିକି ଆଇଥାନ୍ତେ।
ହଁ ସେଇ କଥା ଏଇ ଖରା ଦିନରେ ଏଇ ସହରଟାରେ ରହିକି ଆଉ ଆମ୍ବ ଖାଇ ହଉନି।
ସେଥିଏ ସେଥିପାଇଁ ବି ଏ ଛୁଟି ଦିନ ଛୁଟି ଦିନରେ ଟିକେ ଯାଇଁକି ସେ ଗାଁ ରୁ ଟିକେ ଆମ୍ବ ଟିକେ ଆମ୍ବ ସ ଆମ୍ବ ସରାଡି କେ ଆଉ ଯୋଉ କଣ ଆମର କହୁଛନ୍ତି ଆମ୍ବ ଖଟା ଟିକେ ସବୁ ଟିକେ ହଁ।
ଟିକେ ଧରିକି ଆସିଲେ ଟିକେ ବଢିଆ ଲାଗନ୍ତା ଭାତ ଖାଇବାକୁ ଭଲ ଲାଗନ୍ତା ରୁଚି ଲାଗନ୍ତା ଟିକେ।
ହୁଁ ହେସବୁ ଟିକେ ଧରିକି ଆସନ୍ତୁ ଘରୁ ଭଲ ହୁଅନ୍ତା। କିଛି ନହେଲେ ବି ଭାତ ଡାଲି ଆମ ଭାତ ଡାଲି ଆମ୍ବ ଖଟା ଖାଅନ୍ତୁ
ହଁ ଭା ତ ଡାଲି ନହେଲେ ବି ଖରା ଦିନ ମୋର ମନେପଡେ ଘରେ ଥିଲା ବେଳକୁ ଖାଲି ପଖାଳ ଭାତଟେ ହେଇଥିବ ଆଉ ଆମ୍ବ ଗୋଟେ ରଖା ହେଇଥିବ ସେ ପାଞ୍ଚ ଛଅଟା ଆମ୍ବ ରଖା ହେଇଥିବ ତାକୁ
ଆଉ କଞ୍ଚାଲଙ୍କା ସହିତ ଟିକେ ଦଳି କଞ୍ଚାଲଙ୍ଗା ଲୁଣ ସହିତ ଦଳିକି
ଲଙ୍କା ସହିତ ଟିକିଏ ତ ଦଳିଦେଲେ ସିଏ ଗୋଟେ ଅଲଗା ପ୍ରକାର ସ୍ଵାଦ। ସେଇ ଟିକେ ଗଲେ ହବ କେବେ ଗୋଟେ ଯାଇକି ଛୁଟିରେ ଯାଇକି ଆମ୍ବ ସରିବା ଆଗରୁ ଟିକେ ଆମ୍ବ ଟିକେ ଧରିକି ପଳେଇ ଆସିଲେ ହବ ଆଚାର ଆମ୍ବ ଆଚାର ଯାହା ରହିଲା ଟିକେ ଧରିକି ପଳେଇ ଆସିଲେ ହବ।
ଆମ୍ବ ତ ଏବେ ସରିବାକୁ ଲାଗିଥିବଣି କାହିଁକି ମଝିରେ ବଢ ମଝିରେ ଯୋଉ କିଛି ଦିନ ତଳେ ଯୋଉ ବର୍ଷା ଆଉ ଯୋଉ କୁଆପଥର ହେଇଥିଲା ମାନେ ଯାହା ଫଳରେ କି ଆମ୍ବ ଗୁଡା ବହୁତ୍ କ୍ଷ- କ୍ଷତି ହେଇଥିବ ଝଡି ଯାଇଥିବ ସବୁ।
ହଁ।
ନଷ୍ଟ ହେଇଯାଇଥିବ ପ୍ରାୟତଃ କିଛି ପ୍ର କିଛି ପ୍ରତିଶତରେ।
ହୁଁ ଆଉ ନଥିବ କିିଛି ମତେ ଯାହା ଲାଗୁଛି। ତଥାପି ଦେଖିବା କିଛି କିଛି ଯାହା ଥିବ ତାକୁ ଧରିକି ପଳେଇ ଆସିବା ଭାବୁଛି।
ହଁ ଯାହା ବିି ଘରେ କରିଥିବେ ମାନେ ସେ କିଛି ସବୁ ଅଧା ଅଧା ଧରିକି ଆଇଲେ ବି ହେଇଯିବ।
ହୁଁ କଣ ହଉଜି ନା ଏଇ ସେଇ ଯୋଉ ନିତିଦିନିଆ ସେଇ ଖାଇବା ଚାଲିଛି ସେଇଁ ହିଁ ସେଇ ସେଇ ସେଇ ସେଇ ଖାଇବା ଖାଇଲା ଭଳିଆ ଲାଗୁଛି। ସେ ଭଲ ଲାଗୁନି ଆଉ ଖାଇବାକୁ ରୁଚି ଲାଗୁନି ଇଚ୍ଛା ହଉନି ସେଇ ଭାତ, ଡାଲି
ସେଇ ଆମ ସେ ଆମ ଆମିଷ ହେଲେ ବି ସେ ଆମିଷ ହେଲେ ବି ବାର ବାର ହେଇଗଲେ ଭଲ ଲାଗୁନି।
କେତେ ସେ ଅଣ୍ଡା ହିଁ ଖାଇ ଚାଲିଥିବ ଅଣ୍ଡା ତରକାରୀ ଖାଇ ଚାଲିଥିବ କେତେ ହିଁ ସେ ଆଳୁ ଭଜା ଆଳୁ ତରକାରୀ। ବଡି ତରକାରୀ ହିଁ ଖାଇ ଚାଲିଥିବ କିଛି ନୂଆ ମିଳୁନି ଜିଭକୁ ଟିକେ ନୂଆ ଦରକାର। ଆମ୍ବ ଟା ଭାବୁଛି ଟିକେ ଆମ୍ବ ଆଣିଲେ ହିଁ ହବ ତାର ଚ ପଟିଆ ଖଟା ସ୍ଵାଦ ପାଇଲେ ହିଁ ଟିକେ କିଛି ହେଇପାରିବ ଆଉ।
ହଁ ଜାମୁ କୋଳି ଯାହା ହଉ ଠିକ ଅଛି ସେଇଟା ହେଇନେ ଟିକେ ଖାଇ ଦେଇଛି। ନହେଲେ ବୋଧ ହୁଏ ଏ ବର୍ଷ ଆଉ ଖାଇ ପାରିନଥାନ୍ତି।
ମୁଁ ତ ଚାଖିନି ବର୍ଷ ମୁଁ ପ୍ରାୟଃ ଗତ ତିନି ବର୍ଷରୁ ଚାରି ବର୍ଷ ହେଲାଣି ମୁଁ ଜାମୁ ଭଳି ଆଉ ଖାଇନି ଆଉ ଖାଇ ବୋଲି ଭାବୁଛି ହେଲେ ଆଉ ଖାଇପାରୁନି ଆଉ। ଏବେ ଭ ଏବେ ହଁ ଏବେ ଗୋଟେ ଏବେ ଗୋଟେ ଏଇ ଇଚଛା ହେ ମୋର କି ମୁଁ ଜାମୁୋଳି ଖାଇବି କାଲି ସେ ଇଚଛାଉଥିବ ମୁଁ ଭୁଲି ଯାଇଥିବି ଯାହାଫଳରେ ଆଉ କି ଗୋଟେ ଏମିତି ଗୋଟେ ମାନେ କଥା ହବ ନା କୋଉଠି ଗୋଟେ ଦେଖିଲେ ହୁଁ।
ଆଚ୍ଛା ଗାଁ ପଟେ ଯୋଉ ମିଳେ ଗୋଟେ ଲସେଣୀ କହିକି ତାକୁ ଖାଇଛନ୍ତି କେବେ।
ଲସ୍
ଗୋଟେ ଲାଲ ଲାଲ କଲର ର ଏଇ ଲାଲ ଲାଲ କଲର ର ଫଳ ଭଳିଆ ହୁଏ ସି ପଣସ ଭଳିଆ ହେଇଥିବ କିନ୍ତୁ ଛୋଟ ଛୋଟ ହେଇଥିବ।
ନାଇଁ ସେଟା ମୁଁ ଖାଇନି।
କଣ ଗୋଟେ କୁହନ୍ତି ମନେ ପଡୁନାହି କିନ୍ତୁ ତାକୁ ଏ ଯୋଉ ସ୍ଥାନୀୟ ଭାଷାରେ ତାକୁ ଲସଣୀ ବୋଲି କୁହନ୍ତି।
ଆଚ୍ଛା ଆଚ୍ଛା ନା ମୁଁ ସେ ନରକୋଳି ଖାଇଛି କଣ୍ଠେଇ କୋଳି ଖାଇଛି। ଏଇ କୋ କୁସୁମ ଏବେ ମଝିରେ ଥରେ କୁସୁମ କୋଳି ଖାଇବା ପାଇଁ ଯାଇଥିଲି। ଏ ପାଖାପାଖି ଯାହା ମିଳୁଛି ଯାହା ଖାଇଥିଲୁ। ଆଉ ନହେଲେ ସେମିତି କିଛି ଆଉ ମାନେ ପ୍ରଥମ ଥର ପାଇଁ ଶୁଣିଲି ମୁଁ ଦେଖ ହୁଏତ ଆମପଟେ କଣ ଅଲଗା ନାଁରେ
ହଁ ହେଇଥିବ ହଁ ତାର ନାମ ଅଲଗା ଥିବ ୟାକୁ ସ୍ଥାନୀୟ ଭାଷାରେ ଲସେଣି କୁହନ୍ତି ଯେମିତି କିି ଜାମୁ କୋଳିକୁ ଜାମୁ କୋଳିକୁ ସେ ଆମ ଗଟେ ସ୍ଥାନୀୟ ଭାଷାରେ ଲଣ୍ଡ୍ରୁ ବୋଲି କୁହନ୍ତି। ସେ ଯୋଉ ରହିଲା ସ୍ଥାନୀୟ ଭାଷା ରହିଲା ସେମିତି କୁହନ୍ତି। ହଁ ତାର କିଛି ନାମ ଅଲ କିଛି ନା ଥିବ ତାର ହେଇଥିବ। ସିଏ ବି ଖାଇବାକୁ ଭଲ ଲାଗେ ମାନେ ଗୋଟେ ସେଇ ତିନିଟା ବେଳକୁ ଅ ଖରା ଖରାଦିନେ ଯେତିକି ରହିଲା ତିନିଟା ଚାରିଟା ବେଳକୁ ଘର ଘରେ ତ କିଛି କାମ ନଥିବ ଯାଇକି ବୁଲି ବୁଲି ଏଇ ଜାମୁକୁଳି ଏଇ ସବୁ ଫଳ ମୂଳ ସବୁ ରହିଲା। ଆମ୍ବ ସବୁ ଆମ୍ବକୁ ଯାଇ ଗଛରୁ ଖାଇବାର ଯୋଉ ମଜା ଅଛି ସେଇଟା
ହଉ ମୁଁ ଖାଇବାକୁ ଯାଉଛି ତ ସେଥିପାଇଁ ରଖୁଛି।
ହଉ ହଉ ଠିକ୍ ଅଛି ଓକେ।